ହଁ। ଭା ହାଲୋ।
ହାଲୋ।
ହଁ ହଁ।
ଆପଣଙ୍କ ଆଡେ କଣ କଣ ଫସଲ ସବୁ ହୋଉଛି?
ଆମର ସବୁ ପନିପରିବା ବାଇଗଣ, ଭେଣ୍ଡି, ଜହ୍ନି, କାକୁଡି।
ସବୁ ସିଜିନିରେ ଗୋଟେ ଫସଲ ହୁଏ ନା ବିଭିନ୍ନ ପ୍ରକାର ଭେରାଇଟି କର?
ହଁ ନେଇକି ହଁ।
ହଁ ହୁଁ। ଆପଣ ଏବେ କଣ କଣ ଫସଲ କରୁଛନ୍ତି ଆପଣଙ୍କ ବାଡ଼ିରେ?
ବାଡ଼ିରେ ବାଇଗଣ, ଭେଣ୍ଡି, କାକୁଡି, ଜହ୍ନି, କଲରା ଏମିତି ବିଭିନ୍ନ ପ୍ରକାର ଆଇଟମ
ହୁଁ ହୁଁ ବାଇଗଣ ଚାଷୀ ତ ମାନେ ବାଇଗଣ ଗଛ ଲଗେଇଲେ କେତେ ଦିନରେ ଫଳ ଆସୁଛି?
ଦୁଇ ମାସେ ରୁ ତିନି ମାସେ।
ଦୁଇରୁ ତିନି ମାସେ, ତାକୁ ଚାରା ଆଣିକି କି ଲଗୁଅ ନା ମାନେ ମଞ୍ଜି ଦ୍ଵାରା ପ କେଇକି ନିଜେ ତଳପକେଇକି ଲଗଉ?
ଅଁ ମଞ୍ଜି ଆଣିକି ତାକୁ ପକେଇକିନା ଚାରାକୁ ଏଇନା ଲଗେଇଲେ ହବ। ଯୋଉ
ହଁ। କେତେ ଦିନରେ ଗଛ ଟା ବଞ୍ଚେ? ମାଟି କିି ମାନେ ଜାବୁଡିକି ଧରି ଯୋଉ ଆପଣ ଚାରା ଟା ଆଣୁଛନ୍ତି ସେଟା କେତେ ଦିନରେ ମାଟିକି ଯାବୁ ବୁଡିକି ମାନେ ଷ୍ଟ୍ରଙ୍ଗ ହେଇକି ଗଛ ଟା ରହୁଛି କେତେ ଦିନ
ଅଢ଼େଇ ଦିନି ରୁ ତିନ ଦିନି।
ଅଢେଇ ଦିନ ତିନି ଦିନି। ହୁଁ ହୁଁ।
ହୁଁ
ଆଉ ଗଛରେ ଯୋଉ ପୋକ ଲାଗୁଚି ପତ୍ର ପୋକ ଲାଗୁଚି ବାଇଗଣରେ ଯୋଉ ପୋକ ଲାଗୁଚି ସେଥିପାଇଁ ବିଭିନ୍ନ ପ୍ରକାର ଓଷଧ ଦଉଚନ୍ତି। ତ ସେ ସବୁକୁ ଆପଣ ଯୋଉ ପକଉଛନ୍ତି କାହା ସାହାଯ୍ୟରେ ମାନେ ତାକୁ ପକଉ
ମେସିନି। ସ୍ପେର ମେସିନ୍ ଅଛି। ସ୍ପେର ମେସିନ୍ ପକାଯିବ।
ସ୍ପେଆର ମେସିନ୍ ସାହାଯ୍ୟ ରେ
ହୁଁ
ଆଉ ଭେଣ୍ଡି ଚାଷ କରୁଛନ୍ତି।
ହଁ ରି ରସଛି ଏବେ ବି ତଳି ସବୁ ପଡିଛି ଧାନ ଚାଷ ଆ ଉ
ଧାନ ଚାଷ ପାଇଁ ତଳା ପକେଇଛନ୍ତି ଧାନ ଟା କେତେ ଦିନରେ ଗୋଟେ ଧାନଟା ତଳା ପକେଇଲେ କେତେ ଦିନରେ ଧାନ ଟା ମାନେ ଅମଳ କ୍ଷମ ହୁଏ?
ହଁ ଆମର ସାତ ନେଇକି କେତେ ଦିନିଆ ଭେରାଇଟି ହେଇଛି ସେଇ ଭେରାଇଟି ଅନୁସାରେ ହେବ। ଶହେ ପଇଁଚାଳିଶ ଦିନିଆ ଅଛି ଶହେ ଚାଳିଶ। ତିନି ମାସ ଅଛି ତିନି ମାସରୁ ଅଧିକ ଅଛି।
ହୁଁ ହୁଁ ଆପଣ ଏବେ ଯୋଉ ଚାରା ମାନେ ତଳ ପକେଇଛନ୍ତି। ସେଇଟା କେତେ ଦିନରେ ମାନେ ଆସୁଛି? ଆସିବ ଫଳ ଟା।
ପଇଞ୍ଚାଳିଶ ଦିନ ପଚିଶ ଦିନ ଭେରାଇଟି ଅଲଗା ଅଲଗା ଭେରାଇ ନେଇକି।
ହୁଁ ହୁଁ ଆପଣଙ୍କର ଯ ମାନେ ପାଣିର ସୁବିଧା ଅଛି।
ହୁଁ ପାଣିର ସୁବିଧା ଅଛି ମମା ମୂଳ ଦୁଆ ହେଲା ପାଣିର ସୁବିଧା ପାଣି ସୁବିଧା ନହେଲେ କିଛି ହେଇପାରିବନି।
ହୁଁ ପାଣିର ସୁବିଧା ତାହେଲେ ଆପଣଙ୍କର ଅଛି ତାହେଲେ।
ପାଣି ସୁବିଧା ନହେଲେ କିଛି ଫସଲ ହେଇପାରିବନି ପାଣି ସୁବିଧା ହେଲା ମେନ୍।
ହୁଁ ହୁଁ। ଆଉ ଭେଣ୍ଡି ସହିତ ଆଉ ଯୋଉ ଲତା ଜାତୀୟ ଗଛ ସବୁ କଣ ଲତା ଜାତୀୟ ପନିପରିବା କରୁଛନ୍ତି।
ଜହ୍ନି, କାକୁଡି ଏସବୁ ତ ଲତା ଜାତୀୟ। ଆଉ କଣ?
ହୁଁ ହୁଁ।
ହୁଁ।
କାକୁଡି ଟା ମ କେତେ ଦିନରେ ଫଳ ଆସେ?
କି ନେଇ କି କ କି ଦିନ ରିବ କଣ ସେଦିନ ଆସିବ ମାସେ ଅଢେଇ ମାସ ଦି ମାସ
ଫଳଟେ କେତେ ଦିନରେ ଆସେ କହିପାରିବେ ତ?
ଦି ମାସେ।
ଦୁଇ ମା
କ ଆସେ।
ଓହୋ। ଆପଣ ସେଇ ପରିବା ଯୋଉ ମାନେ ଲଗଉଛନ୍ତି ସେଥିରେ ଆପଣଙ୍କ ପାରିଶ୍ରମିକ ଉଠେଇ ପାରୁଛ।
ପରିଶ୍ରମ ପରିଶ୍ରମ ଉଠ ନ ଉଠେଇଲେ ପରିଶ୍ରମ କାଇଁ କରିବ ଖାଲିଟାରେ। ପରିଶ୍ରମ ହୁଏ
ନା ସବୁ ଫସଲରେ ସବୁ ଫସଲରେ ପାରିଶ୍ରମିକ ଟା ଉଠେଇ ହୁଏନି। କୋଉଠି ପୋକ ଲାଗିଯାଏ କୋଉଠି ମାନେ ଇଏ ହେଇଯାଏ ତ ପାରିଶ୍ରମ ତ ସେମିତି ଆପଣ ଯୋଉ ପ ମାନେ ସବୁ ଫସଲରେ ତ ପାଉନଥିବେ ନା ନା ପାଉଛନ୍ତି?
ତା ର ତ ଯତ୍ନ ନେଲେ ଆଉ ପାଇବ ନା ତା ଯତ୍ନ ନେବ ଟ୍ରିଟମେଣ୍ଟ କଲେ। ଟାଇମରେ କେତେ ଦିନ ଘରେ ବସିବ ସେଇଆ।
କଲରା ଲଗେଇଛନ୍ତି?
ହୁଁ କଲରା ଲାଗିଛି।
ସବୁଠୁ ଆପଣ ଯେତେବି ପନିପରିବା ଲଗେଇଛନ୍ତି କଲରା ରେଟ ହିଁ ହାଇଷ୍ଟ ଅଧିକ। ସବୁବେଳେ ତାର।
ଏଇ ସିଜିନି ଯାହା ଭଲା ଯୋଟା ଅଧିକ ପ୍ରଡକ୍ଟ ହେଲା ସେ ବା ରେଟ କମିଯିବ ଯୋଉଟା କମପ୍ରଡକ୍ଟ ହବ ସେ ରେଟ୍ ଆସିବ।
ଆପଣ ଯେତିକି ବି ସବୁ ଫସଲ କରିଚନ୍ତି କୋଉ ଫସଲ ଟା ଅଧିକ ବି ଚାଷ କରୁଚନ୍ତି?
ମଣ ହେଇଛି ଏଡି ଏବେ ତ ସବୁ ଧାନ ଅଧିକ ଫସଲ ହବ।
ଉୁଁ ହୁଁ ଧାନ ନା ପନିପରିବା ଚାଷ ମୁଁ କହୁଥିଲି ଆପଣ
ଆ ବାଇଗଣ।
ବାଇଗଣ ଆପଣଙ୍କ ସେଇ ଲୋ କେସନରେ ପ୍ରାୟତଃ ସମସ୍ତଙ୍କର ବାଇଗଣଟା ହିଁ ରହୁଚି।
ପ୍ରାୟ ନାଇଣ୍ଟି ପରସେଣ୍ଟ ଲୋକ। ଚାଷ ଉପରେ ନିର୍ଭର କରନ୍ତି।
ବାଇଗଣ ରେ ଇମ୍ପ୍ରୁଭ କରୁଚନ୍ତି ତାହେଲେ।
ହୁଁ
ହଁ ବୋଇଦି ଆଳୁ ବି ଆପଣ ସେପଟେ ଚାଷ ବି ଭଲ କରନ୍ତି ଲୋକ। ବଗିଛି ହୁଁ।
ବି ଦଶ ବି ଲାଗିଛି।
ଠାରୁ ଯେତେ ବି ପନିପରିବା ଅଛି କୋଉଟାରେ କୁହନ୍ତି ମାନେ ଅଳ୍ପ ଖର୍ଚ୍ଚରେ ଅଧିକ ଅମଳ। ଅଳ୍ପ ଖର୍ଚ୍ଚ ହୁଏ। କିନ୍ତୁ ଅଧିକ ଅମଳ ହୁଏ। ଦେଖିବାକୁ କୁହନ୍ତୁ ତ ଆପଣ?
ଆ ମୁଇ
ହୁଁ ସେଇ ଚାଷ ଟା ଅଳ୍ପ ଖର୍ଚ୍ଚ ଅଧିକ ହିଁ ଅମଳ ହୁଏ। ଆଉ ସେଇଟା ସିଜିନି ଅନୁସାରେ ରେଟ ଥିଲେ ଭଲ ବି ପଇସା ଦିରେ ଇନକମ ହେଇ ନୁହଁ କି?
ହଁ ବା ଟାଇମ ରେ ବାହାରିଲେ ଠିକି ହବ। ଆପଣ ଅଧିକ ଲୋକଙ୍କର ସେତେବେଳେ ବାହାରି ଯାଇଥିବ ଅଧିକ ଚାଷୀଙ୍କର ସେତେବେଳେ ବାହାରିଲେ କଣ ଆସିବ?
ହୁଁ, ହୁଁ ଆଉ ଲଙ୍କା କଲ ଯୋଉ ଝୁଡଙ୍ଗ ଫୁଡଙ୍ଗ ଲଗେଇଚ।
ହୁଁ ଲଙ୍କା ଲାଗିଚି। ଲଙ୍କା ଲାଗିଲ ଲଙ୍କା ଲାଗିବାର ଅଛି ଆଉ।
ହୁଁ, ହୁଁ
ଆଉ ତଳି ପଡଚି।
ତଳା ପକେଇଚନ୍ତି।
ହୁଁ ସବୁ ଭେରାଇଟି ଧୀରେ ଧୀରେ ତାକୁ ଧୀରେ ଧୀରେ ବାହାରିବ ଆଉ।
ହୁଁ, ହୁଁ ଆପଣଙ୍କର ଯେତିକିଆରେ ବାଇଗଣ ଲଗଉଥିବେ, ବହୁତ ବି ଖ- - ର୍ଚ୍ଚଚର ପରିମାଣ ସେତିକି ହଉଥିବ।
ହଁ ହେଥିବ ରେଟ ଯଦି ଡାଉନ ନହଲା ତାହେଲେ- -
ହୁଁ ପ୍ରାୟ ସମୟ ବାଇଗଣ ଟା ଯେତେବେଳଳେ ଅଧିକ ବାହାରେ ଡାଉନ ହେଇ ଯାଏ। ବାଇଗଣ ଟା ଖାସ୍ କରିକି ଯେ, ଯେ - - ଫେବୃଆରୀ, ମାର୍ଚ୍ଚ ଏପ୍ରିଲ ଏସବ ମା ମାର୍ଚ୍ଚ, ଏପ୍ରିଲ।
ଗୁଆଡ କଣ ସମମାନ ନତା। ଯୁଆଡେ ଅଧିକ ବାହାରିଲା ସେଆଡା ରେଟ କମ ରହିଲା ଯୁଆଡେ ଏଁ- - କମ ମହାରିଲା ସେ ପରେ
ହୁଁ
ଏଠି ବିଚାର ହନା ଆଉ
ହୁଁ ହୁଁ ହ ଆ
ଗାଜ ହ ମିଠ ଠ ସବୁ ପ୍ରାୟ ନାଇଣ୍ଟି ପରସେଣ୍ଟ ଲୋକ ସବୁ ଚାଷ ଉପରେ ନିର୍ଭର
ଚାଷୀ ହଁ ଆପଣଙ୍କ ଏରିଆ ତ ଚାଷ ଉପରେ କି ବେଶୀ ଆଉ ଆପଣଙ୍କ ଗାଁ ରେ କେଉଁ କେଉଁ ମନ୍ଦିର ସବୁ ଦେବାଦେବୀ ଅଛନ୍ତି
ଆମ ଆଡେ ଶିବ ମନ୍ଦିର, ଜଗନ୍ନାଥ ମନ୍ଦିର, ହନୁମାନ ମନ୍ଦିର ଆ ସବୁ
ହଁ ଆପଣଙ୍କ ଗାଁରେ ରଥଯାତ୍ରା ହୁଏ?
ହ ହ ହୁଁ ଆମ ରଥ ଟଣା ହୁଏ ଆଉ ସ୍ନାନ ପୂର୍ଣ୍ଣିମା କଲେ ରଥଯାତ୍ରା ରଥ ରଥଟଣା ହେବ ଗାଁ ଭିତରେ ରଥଟଣା ଯିବ ଆସିବ ଆସିବ ମାଉସୀ ମିରେ ରହିବେ ମାଉସି ସେରେ ରହିଲେ ତାପରେ ସେମାନେ ଫେର ରଥ ଟଣା ଯିବ ସେଠିକି ବାହୁଡିବେ
ହ ହ ଓ ରଥରେ ଠାକୁରଙ୍କୁ ଯାଇକି ଦର୍ଶନ କରନ୍ତି?
ସ ସମସ୍ୟା ଏ ଣ ଦଶନ
ଆଜି ସ୍ନାନ ପୂର୍ଣ୍ଣିମାରେ ଠାକୁରଙ୍କୁ ଦର୍ଶନ କରୁଛନ୍ତି?
ହଁ ହୁ
ହଳି
ଆପଣଙ୍କ ଆଡେ ବର୍ଷା ବର୍ତ୍ତମାନ ଟିକେ ଟିକେ ହଉଛି ଇପଟେ ହଉଛି।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
ଆପଣ କୋଉ କୋଉ ଜାଗାକୁ ବୁଲିବାକୁ ଯାଇଛନ୍ତି?
ସବୁଆଡେ ପୁରୀ ସବୁ ହ ପ୍ରାୟ ପୁରୀ ଘଟଗାଁ
ହୁଁ ହୁଁ।
ହୁଁ।
ତମର ସେ ଲୋକେସନ କୋଉଠି କହିଲେ ଆପଣଙ୍କ ଗାଁ ଟା କେଉଁଝର। କେଉଁଝରରେ ସବୁଠୁ ପ୍ରସିଦ୍ଧ ପ୍ଲେସମେଣ୍ଟ କଣ ଅଛି କୁହିଲେ?
ତାରିଣୀ ଅଛନ୍ତି। ଆଉ କଣ ଅଛନ୍ତି?
ଛୋଟ ଘାଘରା ବଡ ଘାଘରା ଆଉ ଗୋଟେ ଅଛି ତମର କଣ ସେଟା
ଆଉ ଗୋଟେ କଣ ଗୋଟେ ଅଛି ଝରଣା ଟେ, ଭଲ ପ୍ଲେସ ଯେ।
କେଉଁଝରରେ ପ୍ରାୟ ସବୁଆଡେ ତ ଜଙ୍ଗଲ ଏରିଆ, ସୁକିନି ହଟ ଆଉ।
ଉ ହୁଁ।
ଆପଣ ଏରିଆ ଟା ଚାଷ ପାଇଁ ସବୁବେଳେ ଫେମସ। ନୁହଁ କି? ଯେଉ ସମୟରେ ଗଲେ ବି, ଫସଲ ହିଁ ଅମଳ ହୁଏ। ଆଉ ବୋଇତେଳୁ ଚାଷ ଆପଣ କରିଛନ୍ତି ନା କରିନାହାନ୍ତି?
ବୋଇତାଳି ଚାଷ କେତେ କରିଛନ୍ତି?
ଇ ହ।
ହ୍ୟାଲୋ।
ବୋଇତାଳୁ ଚାଷ କେତେ ଆପଣ କରିଛନ୍ତି?
ପ୍ରଥମେ
ଉ ହୁଁ। ଏଇଟା ମଞ୍ଜିରେ ଡାଇରେକ୍ଟ ଗଛ କରୁଛନ୍ତି ନା ଚାରା ଦ୍ଵାରା?
ହଁ ମଞ୍ଜିରେ।
ମଞ୍ଜି ପା ଆପଣଙ୍କୁ ଲଗେଇଲେ ବ ବେଳକୁ ଏ